ହାଲୋ।
ହଁ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ କଣ କରୁଛନ୍ତି?
ଏଇଠି ବସିଛୁ। ଏବେ ରୋଷେଇ ବନେଇବୁ ପରିବା କାଟୁଛୁ।
ଦେହ ଭଲ ଅଛି ଆପଣଙ୍କର?
ହଁ ଭଲ ଅଛି।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଓ ହଁ ରୋଷେଇ ହେଇନି ଆପଣଙ୍କର?
ନାଇଁ ପନିପରିବା କଥା ଚାଲିଚି।
ଓହୋ କଣ ପ୍ରସ୍ତୁତ କଣ ମାନେ ରୋଷେଇ କରିବେ?
ଆଜି ଡାଲମା ହବ, ଚିକେନ ହବ, ଶାଗ ଭଜା କରାହବ।
ଡାଲମା ପାଇଁ ପନିପରିବା କଟା ଚାଲିଚି।
ଓହୋ କଣ କଣ ଡାଲମାରେ ମାନେ କଣ କଣ କଣ ପନିପରିବା ପକଉଛନ୍ତି?
ଉଁ ହୁଁ ବାଇଗଣ ଆଳୁ ବୋଇତାଳୁ। ଡୁଡ଼ଙ୍ଗ ପୋଟଳ ବିମ୍ ଟମାଟୋ। ଏମିତି ସବୁ ବିଭିନ୍ନ ପ୍ରକା ଆର ପନିପରିବା ପକଉଛ ଆଉ ସେ ଯୋଉ ଜାଇଟା ପଡେନି କି ଡାଲମାରେ ସେଇଟା ଆମର ମୁଗ ଯାଇ ପକାଯାଏ।
ଓହଁ ତାହେଲେ ସେପଟେ ଆପଣଙ୍କର ଡାଲମା ଟା ମାନେ ସବୁ ପ୍ରକାର ପନିପରିବା ଆଉ ଯାଇ ପକେଇକିନା କରାଯାଏ ଆଉ।
ଆଜ୍ଞା।
ଆଉ ଆପଣଙ୍କର ଯୋଉ କରନ୍ତିନି ଅ କଣ ଆମର ଚିତୋଉ ଅମାବାସ୍ୟା ଚିତଉ ଅମାବାସ୍ୟରେ ଆମର କଣ କଣ କରନ୍ତି?
ଆମର ଏବେ ଯୋଉ ଆସେ ଜୁଲାଇ ମାସରେ ଚିତଉ ଅମାବାସ୍ୟା ପଡେ। ଚିତଉ ଅମାବାସ୍ୟା ରେ ସେଦିନ କଣ ହୁଏ କି ମାନେ ଯେତିକି ଆମ ଯୋଉ ନୂଆ ଜିନିଷ ଥାଏ ନୂଆ ସାମଗ୍ରୀ ସେ ପୂଜା ପାଆନ୍ତି। ଏ ପୂଜା ପାଆନ୍ତି ଚିତୋଉ ପିଠା ପାଇଁ ଆମର ପ୍ରସ୍ତୁତି କରାହୁୁଏ। ମାନେ ଯୋଉ ଆଣ କୁହନ୍ତିନି ଆଣ ଗୋଟେ ବନା ହବ। ଆଣ ପାଇଁ ଦରକାର ହୁଏ ଏ ଯୋଉ ଉଷ୍ନା ଚାଉଳ ଅରୁଆ ଚାଉଳ। ଚୁଡ଼ା ଆଉ ନଡ଼ିଆ। ଆଉ ମାନେ ଗୁଜୁରାତି ଇ ଇ ଦହି। କ୍ଷୀର ଘିଅ ଏଇଟା ସବୁ ପଡେ। ପିଠାଟା ହେଇ ସାରିଲା ପରେ ମାନେ ନୁହା ଯୋଉ ଜିନିଷ ନାହିଁ କି ସେଟା ସବୁ ପୂଜା କରାଯାଏ ପୂଜା ସରିଲା ପରେ ତାପରେ ମାନେ ଘରର ଯୋଉ ସଦସ୍ୟ ଥାଆନ୍ତି ସେମାନେ ସବୁ ବି ଖାଇଥାନ୍ତି।
ହଁ।
ହ। ତମର କେମିତି ହୁଏ ସେପଟେ ଯେ?
ଆମର ସେମିତି ସେ ତମରେ ଯେତେକ ସବୁ ଘରର ଥାଏ ନା ଲୁହା ଲତା ସବୁ ଯୋଉ ଜିନିଷ ଗୁଡ଼ା ଥାଏ ସେଗୁଡା ସବୁ ଧୋଇକିନା ପରିଷ୍କାର କରିକି ଗୋଟିଏ ଯାଏ କଣ ରେ ରଖନ୍ତି ପ୍ରଥମେ ଆଉ ଘରର ଯିଏ ମାନେ ପୁଅ ପୁଅ ପିଲା ଥାନ୍ତି ସେମାନେ ଯଉ କଣ କି କୋଛା ମାରିକି ମାନେ ଗାମୁଛା କିମ୍ବା ଯୋଉ ଓତା ଥାନ୍ତି ସେଇଟା ପିନ୍ଧିକି ଛା ମାରନ୍ତି। ମାରିକିନା ସେ ଯୋଉ ଥାଏ ଆମର ଲୁହାଲତା ଗୁଡାକୁ ସବୁ ପରିଷ୍କାର ରି କିନା ଧୋଇକିନା ତାଙ୍କ ଟିକେ ସିନ୍ଦୁର ଦେଇକିନା ଅନ୍ ତା ପୂଜା କରନ୍ତି ଆଉ ପୂଜାରେ ତାଙ୍କୁ ଭୋଗ ଲଗାନ୍ତି ଯୋଉ ଆମର ପିଠା ଟା ବନେ ଚିତଉ ପିଠାଟା ତମର ଆମର ତ ସେପଟେ ଯୋଉ ଆଣଟା ବନାଯାଏ ଏପଟେ, ସେଠାରେ କଣ କି ଅରୁଆ ଚାଉଳ ଆଉ ଚୂନ ମାନେ ଅର ଚାଉଳକୁ ମାନେ ଚୁନା କରିକିନା ଚୁନା ଆଉ ଦହି ଆଉ କଣ ନା ଯୋଉ ରହିଲା ଆମର ଗୁଡ ଏଇ ସବୁ କୁ ମାନେ ଗୋଟେ ପୂର୍ବ ଦିନ ରାତିରୁ ମାନେ କରିଦେଇକିନା ର ରଖିଥାନ୍ତି ଗୋଳେଇ ଦେଇକି ଗୋଳେଇକି ରଖିଥାନ୍ତି ଆଉ ସକାଳକୁ ଉଁ ସେ ଚୁଡା ବତୁରେଇ ନା ଚୁଡା ବତୁରଇକିନା ତାକୁ ଚକଟିକି ତା ସେ ଯୋଉ ଆଣ ରେ ଯଉଟା ପୂର୍ବଦିନ ରାତିରେ ପ୍ରସ୍ତୁତ କରିକି ରଖିଥାନ୍ତି ସେଇଠାରେ ସେଇଠାରେ ମିଶେଇ ଦେଇଥାନ୍ତି ମିଶେଇବା ପରେ ଯୋଉ ପିଠା ଟା ଯେତେବେଳେ ଗୋଟେ କଡେଇ ରେ ପିଠା ଟା ଟିକେ ମାନେ ତେଲ ଦେଇକି କିମ୍ବା ଘିଅ ଦେଇ କି ଘିଅ ଦେଲେ ଅବଶ୍ୟ ବହୁତ ଭଲ ଲାଗିଥାଏ ପିଠା ଟା। ହେଲେ ତେଲ ତେଲ ଦେଇକିନା ସମସ୍ତେ ତ ଘିଅ ସେମିତି ଆ ମାନେ ଇଏ କରିପାରିବେନି ନା। ହୁଁ ସମ କାହା ପାଖରେ ଏ ଥାଇପାରେ ନଥାଇପାରେ ସେଇଥିପାଇଁ ତେଲରେ ବି ବହୁତ ଭଲ ଲାଗିଥାଏ। ତେଲ ଦେଇକିନା କଡେଇରେ
କରାଯାଏ।
ହଁ ଘିଅ ଦିଅନ୍ତି ହେଲେ ତେଲ ଯଦି ଯାହା ପା ଧର ଘିଅ ବି ନଥିବ ସେ ତେଲରେ ବି ବନେଇ ପାରିବ, ତ ତେଲ ଦେବ ଏ ସେ ଯୋଉ ଆଣ ହକା ଆଉ ଆଣ ଉପରେ ଯାହାର ଇଚ୍ଛା ଧର ଛେନା ଆଉ ନଡ଼ିଆ, ନଡ଼ିଆ କୋରା, ଚିନି ନହେଲେ ଯୁ ତା ଥିରେ ଯଦି ଚିନି ବି କେହି ଖାଉନଥିବେ ତ ଯୋଉ ଗୁଡ଼ ଥାଏ। ଗୁଡ଼କୁ ବି ସେଥିରେ ମିଶେଇ କିନା ଛେନା ଆଉ ନଡ଼ିଆ ପୁରରେ ସେଇ ପିଠାରେ ଉପରେ ଦେଇକି ତାକୁ ଘୋଡେଇ ଦିଅନ୍ତି। ଆଉ ସେଟା ଲେଉଟା ଯାଏନି ସେ ଯୋଉ ପିଠାଟାକୁ ଲେଉଟା ଯାଏନି ତାକୁ ସେ
କଣ ନେଉଟା ପିଠା
ଅଣ ଲେଉଟା ପିଠା ସେଇଟା କୁହନ୍ତି, ଲେଉଟା ଯାଏନି ସେଟା ଘରେ ଯୋଉ ପିଠା ଟା ହୁଏ ସେଟା ସେଇ ମାନେ ଯିଏ ସବୁ ଜାଗାରେ ଏକାଠି କରିକି ରଖିଥାନ୍ତି ଆମର ଯୋଉ ଲୁହା ଲତା ଗୁଡ଼ାକୁ ବା ଯୋଉ ଘରର ଯୋଉ ସବୁ ଜିନିଷ ଥାଏ ହ ଯେତେକ ବି ଲୁହା ଜିନିଷ
କେତେଟା ମାନେ କେ କେତଟା ପୂଜା କରନ୍ତି ପିଠା ବନେଇକି ଯେମିତି ମା ଲକ୍ଷ୍ମୀଙ୍କର ଦଶଟା ମଣ୍ଡା ପିଠା ହେଲେ ପୂଜା ହୁଏ ଗୋଟେ ବିଧି ଥାଏ।
ସେମିତି ମାନେ ହେ ସେମିତି କିଛି ନାହିଁ କି ଏତିକି ପରିମାଣରେ କିନ୍ତୁ ଗୋଟିଏ ପ୍ରଥମ ଯୋଉ ପିଠା ଟା ହବ ସେଇ ପିଠା ଟା ଗୋଟେ ପିଠା ତ ନେଇକି ଏମିତି ପୂଜା କରନ୍ତି ନା। ଗୋଟିଏ ହିଁ ପିଠା ଦିଆଯାଏ ଆଉ ସେ ପିଠା ହେବା ମାନେ ପୂଜା କରି ସାରିବା ପରେ ପୂଜା ସରିବା ପରେ ଅ ସେ ଯୋଉ ପିଠାଟା ଥାଏ ହେଇଟା କୁହନ୍ତି କି ପ୍ରଥମେ ଝିଅ ମାନେ ଖାଆନ୍ତିନି। ପ୍ରଥମେ ପୁଅ କିଏ ଖାଇଲେ ଯାଇକି ଝିଅ ମାନେ ଖାଆନ୍ତି, ଥାଏ ଆମର ପରମ୍ପରା କିଛି ସେ ପ୍ରଥମେ ହଁ ଝିଅ ମାନେ ଖାଆନ୍ତିନି। ଘରର ଯେତିକି ବି ରହିଲା ଆମର ଲୁହା ଜିନିଷ ସେଇ ସବୁ ସେଇ ଚିତଉ ଅମାବାସ୍ୟାରେ ପୂଜା ହୁଏ।
ହୁଁ ହୁଁ ଏମିତି ତାହେଲେ ହୁଏ।
ହଁ ଏମିତି କିଛି ହୁଏ ଆଉ ସେତେବେଳେ ବି କୁହନ୍ତି ନା କଣ ଚି ତୋଉ ବଢ଼େଇ ଯୋଉମାନେ ମାନେ ବର୍ଷା ସେତେବେଳେ ହେଇଥାଏ ଅଧିକ ଅ ଯୋଉ ପାଣି ମାନେ ଅଧିକ ଯୋଉ ଦାଣ୍ଡରେ ବା ଘରର ମୁଖ୍ୟ ରା ତ୍ରିର ରାସ୍ତାରେ ଚାଲିଥାଏ ମାନେ ବହୁତ ସାରା ବର୍ଷା ହେଇଥାଏ ନା ସେଇ ଦିନ। ତ ପାଣି ଚାଲିଥାଏ ସେଟାକୁ କୁହନ୍ତି କଣ ଚୀତଉ ବଢ଼ିବା ମାନେ ସେଟାକୁ ସେ ନାଁ ରେ କୁହନ୍ତି ଚିତଉ ବଢ଼ି କି ଚିତଉ ଇଏ କିଛି ନା କିଛି କହିଥାନ୍ତି ଆଉ। ଆଉ ଆମର ଏପଟେ ବି ଥାଏ ନା କଣ ଦଣ୍ଡ ନାଚ ଗୋଟେ ଥାଏ, ସେପଟେ ତମର ଦଣ୍ଡ ନାଚ କିଛି କରାଯାଏ କି?
ହଁ ଦଣ୍ଡ ନାଚ ବହୁତୁ ଗୋଟେ ଦଣ୍ଡା ନୃତ୍ୟ ହୁଏ।
ହଁ ଦଣ୍ଡନୃତ୍ୟ ତ ବହୁତୁ ମାନେ
ମାନେ ମାସକ ଆଗରୁ ହଁ।
ଲୋକ କଳା ହିସାବ ରେ ବି ଗ୍ରହଣ କରାଯାଇଛି ଲୋକ ନୃତ୍ୟ ହିସାବରେ ବି ଗ୍ରହଣ କରାଯାଇଛି ଦଣ୍ଡ ଟାକୁ ଦଣ୍ଡ ନାଚ ଆମର ଏଠି ଯୋଉ ଦଣ୍ଡ ନାଚ ଯୁ ହୁଏ ପ୍ରଥମେ ମାନେ ମାସଟେ ତ ସେ ଯାହା ଆଇଁଷ ଛାଡ଼ିବେ। ପୁଣି ଯୋଉ ଆମର ର ସେଠି ରୁହନ୍ତି ତେର ଭକତେ। ସେ ତେର ଭକ୍ତ ହଉଛନ୍ତି ଆମର ମୁଖ୍ୟ ମାଙ୍କର ମା କାଳୀ ମାଙ୍କର ସିଏ ହଉଛନ୍ତି ମୁଖ୍ୟ ତେର ଭକ୍ତ। ଯୋଉମାନେ ତେର ଦିନ ଧରିକି ନା ଗୋଡ଼ରେ ପାଦରେ ଚପଲ ମାଡିବେନି। ପୁଣି ମାନେ ମା ମାନେ ଘରଠାରୁ ଅ ସେମାନେ ତାଙ୍କର ଯେମିତି କିଛି ସମ୍ପର୍କ ଆଉ ନ ରହିବ ସେ ତେର ଦିନିଆଙ୍କ ଘର ମୁହାଁ ହେବେନି ଘର ମାନେ ଯୋ ଦୁଆାର ମୁହଁ କି ଘରକୁ ଆଉ ଆସିବେନି ସେ ତେର ଦିନ ହବ। ଆଉ ତାଙ୍କୁ ବି ଗୋଟେ ବ୍ରତ ପିନ୍ଧା ଯାଇଥାଏ ସେଇଥିପାଇଁ ଆଉ ସେ ଆସନ୍ତିନି ଆଉ ତାଙ୍କର ଏମିତି ବି ନିୟମ ଅଛି ମାନେ ସନ୍ଧ୍ୟା ହେଇଗଲେ ସିଏ ଆଉ ଖାଇବା ଖାଇବେନି ଯାହା ଗୋଟେ ଥର ସକାଳ ବେଳେ ସକାଳ ଟାଇମ ଟାରେ ଖାଲି ସେି କିଛି ପଣା ପଣା ଆଉ ପଣା ହେରିକା ମାନେ ପିଇବେ ଆଉ ଗୋଟିଏ ଥର ଖାଇବେ ସେଇଟା ହଉଛି ଅ ନୃତ୍ୟ ହବା ପୂର୍ବରୁ ଖାଆନ୍ତି ସନ୍ଧ୍ୟାରେ ଖାଆନ୍ତି। ଆଉ ସେଇଟା ବି ମାନେ ଯଦି କୁକୁର ଭୁକିଦବ କି କିଛି ଯଦି କାହାର ବାହାରିବ ଖାଦ୍ୟରୁ ଗୋଡି କିମ୍ବା ଚୁଟି ସିଏ କାହାକୁ କହିବନି ନହେଲେ କେହି ବି ଆଉ ଖାଇ ପାରିବେନି ମାନେ ଯୋଉ ଖାଦ୍ୟ ଖାଆନ୍ତି। ସେଟାରେ ଯୋଉଦି ଗୋଡି କିମ୍ବା ଚୁଟି ବାହାରେ ତ ସେମାନେ କାହାକୁ ଜଣାନ୍ତିନି ନି ଯାହାର ବାହାରିଥିବ ସେ ଉଠିକି ପଳେଇ ଆସନ୍ତି। ଆଉଁ ମାନେ କୁହନ୍ତିନି ସମସ୍ତଙ୍କୁ ଜଣାନ୍ତିନି। ସେଇଠୁ ଖାଇବା ସମସ୍ତଙ୍କର ବନ୍ଦ ହେଇଯିବ। ଆଉ ସେମାନଙ୍କ ଖାଇବା ଖାଇବା ଯେତେବେଳେ ଖାଇବେ ସେତିକ ବେଳେ ଯୋଉ ଯୋଉ ଢୋଲ ଥାଏ। ଆଉ ବା ବାଜା ଥାଏ ସେଇଟା ବଜା ଯାଏ ଖାଇସାରିବା ପରେ ସେ ବାଜା ଆଉ ଢୋଲ ବନ୍ଦ ହୁଏ। ନହେଲେ ଯୋଉ ବାହାର ଶବ୍ଦ କିମ କୁକୁର ଭୁକା ଏସବୁ ଯଦି ଶୁଣିବେ ତାହେଲେ ସେ ଆଉ ଖାଇବା ଖାଇବେନି ସେଇଠୁ ବନ୍ଦ ହେଇଯିବ। ଆଉ ଯେହେତୁ ସେ ଗୋଟେ ଥର ଖାଇବେ ସେଇଥିପାଇଁ ତାଙ୍କୁ ସେଇଟା ବଜ ଯାଏ ତାପରେ ରାତିରେ ଆମର ହୁଏ କଣ ନା ଦଣ୍ଡ ଋତୁ। ସେଥିରେ ବାହାରନ୍ତି ଆମର ଶିବ ପାର୍ବତୀ ତାଙ୍କର ଶିବ ପାର୍ବତୀଙ୍କ ଯୋଉ ଇଏରେ ଆମର ଅଭିନୟ କରିଥାନ୍ତି ଯେ ସେଇ ଯୋଉ ତେର ଜଣ ରହିଲେ ତେର ଜଣ ବ୍ୟତୀତ ବି ଆଉ ଅଲଗା ଲୋକ ଯାଆନ୍ତି ଯୋଉ ତେର ଭ ଯୋଉମାନେ ରହିଲେ ସେମାନେ କୁହନ୍ତି ମାଙ୍କର ମାନେ ତାଙ୍କୁ ଟିକେ ମାନେ କରନ୍ତି କଣ ମାନେ ଅଧିକ ଟିକେ ନିୟମ ତାଙ୍କ ପାଇଁ ତେର ଭକ୍ତଙ୍କ ପାଇଁ। ଅଲଗା ମାନେ ଦଣ୍ଡ ଅଲଗା ଯୋଉ ଲୋକ ଯୋଉ ଯାଆନ୍ତି ଦଣ୍ଡକୁ ସେ ତ ନହେଲେ ଲା ସରେ ଗୋଟେ ଦିନ ଥିବେ ବି ଯାଆନ୍ତି କିନ୍ତୁ ତେର ଭକ୍ତ ଯୋଉମାନୋନ ସେମାନେ ଟିକେ ଅଧିକ ତାଙ୍କ ପାଇଁ ନିୟମ ଥାଏ ଯେହେତୁ ମା କାଳୀଙ୍କ ହଁ ପୂଜା ଇଏ ସେଇଥିପାଇଁ। ହାଡି ହାଡି ଆଣି ଶବର ସବରି ଆଉ ଏମିତି ମାନେ ବହୁତ ପୁରୁଣା ଆଉ କିମ୍ବଦନ୍ତୀ ଉପରେ ବି କରିଥାନ୍ତି ରାଜା ପୁଅଇ ଆଉ ଯୋଉ ଥାଏ ଆମର କଣ ମାନେ ବହୁତ ସାରା ଯୋଉ ସବୁ କାହାଣୀ ରହିଲା ବା ନୂଆ ବହି ଲେଖିକି ନିଜେ କରିଥାନ୍ତି ଦଣ୍ଡନୃତ୍ୟ ଆଉ। ଏଇଟା ରାତ୍ରିରେ ରାତିରେ ହେଇଥାଏ।
ବହୁତ ବଢିଆ କଥା।
ହୁଁ।
ହଉ।
ଏମିତି କିଛି ଆଉ, ଆଉ ଆପଣଙ୍କ ଆଡେ ଏମିତି ହୁଏ ନା ନାଇଁ?
ହଁ ହୁଏ, ହଉ ମୁଁ ଟିକେ ଏବେ ରଖୁଛି ପରେ କଲ୍ କରୁଛି।
ଅ- ହଁ ଆପଣ ବ୍ୟସ୍ତ ଅଛନ୍ତି କି?
ଆଜ୍ଞା ଟିକେ ବ୍ୟସ୍ତ ଅଛି ଏବେ।
ଓ ହଁ ହଉ ତାହେଲେ ଆଉ ରଖୁଛି।